ଭାଇ, କଣ କରୁଛୁ କିରେ, କଣ କରୁଛୁ କିରେ?
କିଛି କହୁନି ଆପଣ ଭଗିନୀ କୋଉଠି ଅଛନ୍ତି କି?
ମୁଁ ଭଗି ସାନ ଭଗ ଇନୀ ମୋ ସହିତ ଅଛନ୍ତି।
ମିଛ କହୁଛ ତ ଆପଣଙ୍କ ସାନ ଭଗିନୀ ମୋ ସହିତ ଅଛନ୍ତି। ମୋ ଆଗରେ ବି ଅଛନ୍ତି। ଆପଣ ମିଛ କଥା କହୁଛନ୍ତି। ଆପଣଙ୍କ କଣ ଅନୁକୋଣକୁ ଆପଣଙ୍କ କୋଣ ଅନୁକୋଣକୁ ସେ ଜାଣିଛନ୍ତି, ଚିହ୍ନିଛନ୍ତି। ଆପଣଙ୍କର କୋ କୋଉ ଚୁଟିରେ କୋଉ କୋଉ କୋଉ ଶାମ୍ପୋ ମରା ହେଇଛି କଣ କଣ ହେଇଛି ଗୋଟିଏ ଗୋଟିଏ କେତେଟା ଆପଣ ଚୁଟି କେତେଟା ଉପୁଡୁଛି କେ ଏଟା କଣ ହଉଛି? ସବୁ ଆପଣଙ୍କ ଭଉଣୀ ଜାଣିଛନ୍ତି।
ଶୁଣ ସେଟା ସୌଭାଗ୍ୟ ର କଥା ଯେ ମତେ ଏମିତିଆ ଭଉଣୀ ମିଳିଛନ୍ତି ହଁ ନିଶ୍ଚିତ କହିପାରିବେ।
ନାଇଁ ନାଇଁ କୋଉ ଆମ ମୋର କୋଉ ଗୋଟେ କୋଉ ଗୋଟେ କ କହିଲେ
କୋଉଁ ଗୋଡା ଭଗିନୀ କୋଉଁ । କୋଟ କହିଲ ଭାଇଙ୍କର। ସେ କହିଲେ ଯେ ବାମଗଡ।
ବାମ ଗୋଡ ନୁହେଁ ଦକ୍ଷିଣ ଗୋଡ଼ ସେଟା କୁହାଏ ବାମ ନୁହେଁ।
ହଁ ଦକ୍ଷିଣ ଗୋଡ଼ ବାମ ଗୋଡ଼ ସେ ଏକା କଥା।
ହ ଏକା କେମିତି ହେଲା?
ଏକା ହେଲା ଏକା ହିଁ ଏକା।
ଆପଣ ଆପଣଙ୍କୁ ଆପଣ ଆପଣ ସାଙ୍ଗ ହେଇ ବେଡ଼େ ଆସୁଛନ୍ତି।
ସାଥି ମାନେ ତ ବୁଲୁଥିବେ ନା ଗାଁ ରେ।ସେଇମାନେ ଯିବା ଆସିବା କରୁଥିବେ।
ଆପଣ ସାଙ୍ଗ ତ ଆପଣ ସାଙ୍ଗ ତ ମୋ ସାଙ୍ଗ। ଆପଣଙ୍କ ବଡି ତ ବହୁତ୍ ବଡ଼, ମୋ ଠାରୁ ବଡ଼।
କଣ ସାଙ୍ଗ ମୁଁ
ହଁ
ମୋ ସାଙ୍ଗ ଭଲ। ସେମାନେ ବହୁତ ଅ ଭଲ ଲୋକ। ଭଲ ମଣିଷ ସେମାନେ ସେମାନେ ଦୁନିଆ ଦେଖିଲେଣି ଅବଶ୍ୟ ଲୋକ ହେଇନାହାନ୍ତି ସେମାନେ ଏବେ ହଁ ମୁଁ ଦେଖିଚି ଦୁନିଆ। କିନ୍ତୁ
ତମେ କିଛି ଜାଣିପାରୁନା। ଆପଣଙ୍କୁ ଭଗିନୀ କହିବାକୁ ହେଲେ ମତେ କ୍ଷମା କରିଦିଅ ଭଗିନୀ।ମୁଁ ତ ଆପଣଙ୍କୁ ଆଉ ଗୋଟେ କହୁଥିବାରୁ
କ୍ଷମାପ୍ରାର୍ଥନା ଯେହେତୁ କରିଚ ମୁଁ ତମକୁ ଉଁ-ଆଶୀର୍ବାଦ କରୁଚି ଭଲ ମଣିଷ ହୁଅ ପା ପାଠସାଠ ପଡିକି ଆଉ ଏମିତି ସବୁବେଳେ ବୁଲ ନା ଅଁ-ସାଙ୍ଗସାଥି ମେଳରେ?
ଖରାପ ମଣିଷ କି ମୁଁ ପା ଭଲ ମଣିଷ।
ହଁ ଭଲ ମ ମଣିଷ ଆହୁରି ଅଧିକ ଭଲ ମଣିଷ ହେଇପାରିବ।
କେମିତି ହେଇପାରିବ କୁହନ୍ତୁ?
ବଡ ଭୋଉଣୀ ମାନଙ୍କ କଥା ମାନିବ, ବାପା ମାଙ୍କ କଥା ମାନିବ ସେମତି ତ ଭଲ ମଣିଷ ହବ ନା। ଆଉ ୟାଡେ ସ୍ୟାଡେ ବୁଲିକି ସବୁବେଳେ କିଏ କଣ କଣ ଭଲ ମଣିଷ ହେଲାଣି।
ନାଇଁ ନାଇଁ କାଲି ଆମ ଯୋଉ ମୋର ଯୋଉ ମାଡଟା ଆପଣ ଦେଖିନାହାନ୍ତି ବୋଧେ।
ନାଇଁ ମାଡ କଣ ଦେଖାଯାଏ ମାଡକୁ ଅନୁଭବ କରାଯାଏ। ଆଉ ମାଡଟା ତ କଷ୍ଟ ଦିଏ ନା ଓ କ୍ରିକେଟ୍ ଖେଳାରେ ମାରିଥିଲେ। କଣ ରନ୍ କରିଥିଲେ? ଉଁ କଣ? ହଁ। କ୍ରିକେଟ ନୁହେଁ ସେଟା ପେଣ୍ଡୁ ପେଣ୍ଡୁ ଆଉ ବାଡି ର ଖେଳ
ସେ ପେଣ୍ଡୁ ବାଡ଼ିରେ ଖେଳ ତ ଆପଣ ଦେଖି ନିିହାନ୍ତି ବଧେ
ନାଇଁ ମୁଁ ଯାଉନି ନା ଆମ ପଡିଆକୁ ସେଠି ସବୁ
ନାଇଁ ନାଇଁ ନାଇଁ ଆମ ଗ୍ରାମ ଦେବତିଙ୍କ ପାଖରେ ସାରା ଖେଳ ହଉଥିଲା।
ମୁଁ ଯାଇନାହିଁ କାରଣ କାଲି ଅପରାହ୍ନରେ ମୁଁ ଟିକେ ଶୋଇ ପଡିଥିଲି।
ଚଉଟରେ ଆପଣ ଶୋଇଥିଲେ ଉଁ ଆମ ଯୋଉ ଘର ଅଛି ଆପ୍ ଏବେ ଆପଣ ତ ଆପଣଙ୍କ ଘରେ ରହୁନାହାନ୍ତି ଆପଣଙ୍କ ହୁଁ ଆପଣଙ୍କ ଯୋଉ ସାଥିୀ ଅଛନ୍ତି ତାଙ୍କର ବିବାହ ହଉଚି ସେଥିପାଇଁ ଆପଣଙ୍କ ସାଥି ଥି ଘରେ ଆପଣ ଅଧିକାଂଶ ଟାଇମ ବିତାଉଚନ୍ତି ଅଧିକାଂଶ ସମୟ ବିତାଉଚନ୍ତି। ହୁଁ। ହୁଁ ଅଧିକାଂଶ ସମୟ ବିତାଉଛନ୍ତି ଆପଣ ସାଥିଙ୍କ ଘରେ ସେଥିପାଇଁ ତମେ ଆପଣ ଏଠିକି ଆସୁନାହାନ୍ତି ଆମ ଘରକୁ ବି କିଛି ଖାଉନାହାନ୍ତି ଯଦି ବି କିଛି ଖାଇକି ଆସିୁଛନ୍ତି ଆ ଘରେ ଆଉ କିଛି ଖାଉନାହାନ୍ତି ଅଳ୍ପ କିଛି ଖାଇକି ସ୍ଵୟନ କରି ଯାଉଛନ୍ତି।
ନାଇଁ ନାଇଁ ଶୁଣନ୍ତୁ ଗୋଟ ଗୋଟେ ଆମ ଓଡିଆ ପରମ୍ପରା ଅଛି ଯେ ଯଦି କୌଣସି ଝିଅ ବାହାଘର କଣ ଝିଅର ବାହାଘର ହେଉଛି। ତ ତାଙ୍କୁ ଗାଁ ରେ ସାହି ପଡିଶା ରେ ସାଙ୍ଗସାଥିରେ କନିଆ ଡାକରା ଗୋଟେ ପରମ୍ପରା ଅ ଖାଇବା ପାଇଁ ଡାକନ୍ତି ସେଥିପାଇଁ ଆମେ ମୋ ସାଙ୍ଗଙ୍କ ସହିତ ଯାଉ ମୁଁ ମୋ ସାଙ୍ଗ ଆଉ ଜଣେ ଅଛି ଆମେ ସବୁ କନ୍ୟିା ଡାକୁରାରେ ଯାଉ କନ୍ୟା ଡାକରରେ ଯାଉଛୁ
ଆପଣ କାଲି ଆପଣ କାଲି ଆପଣଙ୍କ କ ନିଆଁ ଡାକରା ଯାଇଥିଲେ ଆପଣ ସାଙ୍ଗସାଥି ସହିତ ଆମ ଭାଇ ସହିତ ଯାଇଥିଲେ ଏ ନିକଟସ୍ଥ କାମ ଆପଣ ସାଙ୍ଗ ଯୋଉ ଉଠିକି ପଳେଇଛନ୍ତି ଅନ୍ୟ ଗ୍ରାମର ଘର
ଅନ୍ୟ ଗ୍ରାମରେ ଘର କରି ରହିଛନ୍ତି ସେ
ସେ ନିକଟସ୍ଥ ଗ୍ରାମକୁ ଆପଣ ଯାଇଥିଲେ କେତେ ସମୟ ବେଳେ ଯାଇ
ରାତ୍ରି ନଅ ଘଟିକାରେ ଯାଇଥିଲି ସେଠି ମାତ୍ର ଗ ଗୋଟେ ଘଣ୍ଟା ରହିକି ଘରକୁ ଫେର ଫେରି ଆସିଥିଲି
କଣ ପାଇଁ ଯାଉଥିଲେ ଣ ମାନେ ସନ୍ଧ୍ୟା ସାତଟା ବେଳେ ଆପଣ ଯାଇଥାନ୍ତେ ନଅଟା ଭିତରେ ଆପଣ ଘରକୁ ଆଇ ଥାନ୍ତେ ନଅଟା ବେଳେ ଯାଇକି ଦଶଟା ଟା ବେଳେ ଆପଣ ଘରକୁ ଆସୁଛନ୍ତି ଆପଣ କଣ ଝିଅ ନା ଗୋଟେ
ନାଇଁ ନାଇଁ ଶୁଣନ୍ତୁ ଆମ ଗାଁ ରେ ଆମେ ଝିଅ ମାନେ ପୁରା ପୁରା ପୁରା ଭଲରେ ବୁଲୁଛୁ ଆମକୁ କେହି ଆଖି ଉଠେଇକି କ ଦେଖିପାରିବେନି କି କେହି ଖରାପ ଭାଷା ପଦେ କହିପାରିବେନି କାରଣ ଆମ ଭଦ୍ରକରରେ ଆମେ କେବେ କୌଣସି ଜାଗାକୁ ଯାଉନା ବୁଲିବା ପାଇଁ ସେଥିପାଇଁ ଆମ କୌଣସି ଲୋକ ମାନ କିଛି କୁହନ୍ତିନି
ଆପଣ କେହି କହିପାରନ୍ତିନି
ନାଇଁ ଉଗ୍ରର ମାନେ ନୁହେଁ ଯେ ଲୋକଙ୍କୁ ଖରାପ ଭାଷା କହିବା କି ଖରାପ କଥା କହିବା ଯଦି କେଉଁ ଲୋକ ଆପଣଙ୍କୁ ଖରାପ ଦୃଷ୍ଟିରେ ଦେଖୁଛି ତ ଆପଣ ତାଙ୍କୁ ଭୁଲ ଯା ଦେଖେଇ ପାରିବେ ନା ଆଉ ସେଥିପାଇଁ ଯଦି କିଏ ଉଗ୍ର କହିବ ତାହେଲେ ମୁଁ ସେ ତାକୁ ମାନି ନେଇ ଛି
ଆ ସବୁ ଆପଣ ତ ଯାହାକୁ ନାହିଁ ତାକୁ କହିଦଉଛନ୍ତି ନା ମୁଁ ଯୋଉ ମାନଙ୍କ ସହିତ ମିଶି ତାଙ୍କୁ ବି ଆପଣ ଖରାପ କରି କହୁଛନ୍ତି ମତେ ବି ସବୁବେଳେ ଇଏ କରି କହୁଛନ୍ତି ନାଇଁ ନାଇଁ ମୁଁ ଯୋଉ ବଡ ଭାଇଙ୍କ ସହିତ ମିଶୁଛି ଆପଣ ଜା ଏତେ ସବ ବଡ ପାଇଁଙ୍କ ସହିତ ଯାଉ ସବୁଆଡେ ବୁଲିବାକୁ
ହଁ ମୁଁ ହଁ ଶୁଣନ୍ତୁ ନାଇ ନାଇ ଖରାପ କରି ନୁହେଁ ସେ ଯେହେତୁ ମୋର ବଡ ଭାଇ ସେ ମୋ ସହିତ ଗେଲ ଥଟା ଟିକେ ହୁଅନ୍ତି ସେଥିପାଇଁ ଟିକେ ତାଙ୍କର ମୋର ମଜ ମଜଲିସ ଚାଲେ ଆଉ
ହଁ ଗେଲ ଥଟା ସେ ଯେମିତି ମତେ ମୋ ମୁହଁ ଉପରେ କଥା କୁହନ୍ତି ମୁଁ ବି ତାଙ୍କୁ ଓଲଟା ଜବାବ ଦିଏ କାରଣ ଆଜିକାଲି ଦୁନିଆରେ ରୋକଠୋକ କଥା ନ କହିଲେ କେହି ଲୋକ ଆପଣଙ୍କୁ ମାନିବେନ ସମସ୍ତେ ଆପଣଙ୍କ ଉପରେ ଚଢିକି ପଳେଇବେ।
ହଁ ମୁଁ ଜାଣିଅଛି ମୁଁ ଜାଣିପାରୁଛି।
ଗାନ୍ଧିଜୀଙ୍କ ନୀତି ଟା ଆପଣ ଏବେ ଆଜ କାଲି ଦୁନିଆରେ ସମ୍ଭବ ହଉନି ନା ଗାନ୍ଧିଜୀ କହିଥିଲେ ଗୋଟେ ଗାଲରେ ଚାପୁଡା ମାରିଲେ ଆଉ ଗୋଟେ ଗାଲରେ ଦେଖେଇବ କିନ୍ତୁ ଆଜିକାଲି ଦୁନିଆରେ ଯଦି ଆପଣ କି ଗୋଟେ ଗାଲରେ ଚାପୁଡା ମାରି ଯେ ତାକୁ ତାକୁ ଆପଣ ଦଶଟା ଚାପୁଡା ଆଉ ଗୋଟେ ଗାଲରେ ମାରିକି ଆସନ୍ତୁ । ତାହେଲେ ଆପଣ ଦେଖିବେ ଦୁନିଆର ବଡ ମଣିଷ ହେବେ । ଆଉ ସବୁ କଣ ଭଲ ଖା ଖିଆପିଆ କରିସାରିଲଣି? କଣ ଖାଇଥିଲ?
ହୁଁ ଖାଇଥିଲି ପଖାଳ ଟିକେ ପଖାଳ ଶାଗ ଭଜା ଆଳୁ ଭର୍ତା ଡାଲି ।
ଉହୁଁ ଆଉ ବାପାମାଙ୍କ ଦେହ କେମିତି ଅଛି? ସିଏ ଭଲ ନା?
ମୋ ବାପାମାଙ୍କ ଦେହ ଭଲ ଅଛି ।
ଆଉ ପାଣି ପିଉଥିବେ ସଫିସିଏଣ୍ଟ କାରଣ ଏଇ ଯୋଉ ପ୍ରଚୁର ମାତ୍ରରେ ପାଣି ପିଉଥିବେ କାରଣ ଏଇ ଯୋଉ ସମୟ ଟା ବର୍ଷା ଆସିଛି ଖରା ଯାଇଛି ପାଗ ପରିବର୍ତ୍ତ ବର୍ତ୍ତନ ହଉଛି ପେଟ ମୁଣ୍ଡ ଖରାପ ହବନା ।
ଓହୋ ବାହାରେ ବୁଲାବୁଲି କରୁଛନ୍ତି ବୋଧେ? ହୁଁ।
ବାସ୍
କୁହନ୍ତୁ।
ନାଇ ନାଇ ଆଉ କିଛି କହିବାର ନାହିଁ ।
ଆଉ କିଛି କହିବା
ଆପଣଙ୍କ ବନ୍ଧୁ ଆପଣଙ୍କ ବନ୍ଧୁ ତୋ ଯୋଉ ବାହା ହଉଚନ୍ତି । ତା ବିଷୟରେ କଣ ସବୁ ଜିନିଷ କିଣାକିଣି ଚାଲିଛି ଆପଣ ବନ୍ଧୁଙ୍କର ବାହାଘର କେବେ?
ତାଙ୍କର ଏଇ ପହିଲାର ଅଛି ଏଇ ମାସ ପହିଲାରେ ଜିନିଷ ପ ପତ୍ର ପ୍ରାୟତଃ କିଣାକିଣି ସ ସରିଲାଣି ।
ହଁ।
କିଛି ଜିନିଷ ବଳକା ଅଛି, ଯୋଉଗୁଡାକୁ ଆମେ ବହୁତ କମ୍ ଦିନରେ କିଣାକିଣି ସାରି ଦବୁ ।
ଓହୋ ଆପଣ ଯାଉଛନ୍ତି, କିଣାକିଣି କରିବାକୁ? ଯୋଉ ମ-ମର ଯୋଉ ବଡ ଭାଇ ଆସିନାହାନ୍ତି। ବୁଝିପାରିଲ ମୋର ବଡ ଯୋଉ ଆପଣଙ୍କ, ବଡ ଆମର ଯୋଉ ବଡ ଭାଇ ଆସିନାହାନ୍ତି, ଏବେ ତାଙ୍କ ସାନ ଭାଇ ମତେ ମୋ କଲ ମାନେ କଲ୍ କରିଛନ୍ତି।ମୁଁ ତାଙ୍କ କଲ ଉଠେଇ ପାରିଲା ନାହିଁ କାହିଁକି ନା ଆପଣଙ୍କ ସହିତ ଗପୁଅଛି । ବା ବାର୍ତ୍ତାଳାପ କରିଉଛି ଆ
ହଁ ବାର୍ତ୍ତାଳାପ କରୁଛ, ଟିକେ ସମୟ ବ୍ୟବଧାନରେ ତାଙ୍କୁ କଲ ଲଗ ତାଂ କୁ ଡାକିଦବ ଆଉ।
ହଁ, ମୁଁ କଲ ଯା ଯାହାବି ହେଲେ ତାଙ୍କୁ କଲ କରିବି ନା ଆଉ। ଅଙ୍କଲ! ଆପଣ ତ ଜାଣିଥିବେ ସିଏ କୋଉ
ପ୍ରକାର ହଁ, ମୁଁ ଜାଣିଛି ସେ ବହୁତ ତ ରାଗି ଲୋକ ଅ ସେ ସେ ବହୁତ ଚିଡ୍‌ ଚିଡା ଲୋକ । ସେ ମା ଆପଣଙ୍କୁ -ଉ କ ଟିକେ ରାଗିକି କିଛି କହିବେ? ଆପଣ କହିବେ ମୁଁ ଟିକେ ଫୋନ୍ ଟା ରଖି ଦେଇଥିଲି।
ମୁଁ ବାହାରେ ଅ ଥିଲି। ଫୋନ୍‌ଣ୍ଡା ରଖିଦେଇଥିଲି। ସେଥିପାଇଁ ମୁଁ ହେଇପାଇଲା ନାହିଁ । ହଉ ମୁଁ ହଉ ଆପଣ କଣ କହୁଛନ୍ତି? ମୁଁ ଯାଉଛି ଏଇନା । ମୁଁ ଘରକୁ ପ୍ରସ୍ଥାନ କହୁଛି ଘରକୁ ପ୍ରସ୍ଥାନ କରିବି। ଏ ହେ ମଧ୍ୟାହ୍ନ ଭୋଜନଟା ଆମର ଯୋଉ ଘରେ ଯାହା ତିଆରି ହୋଇ ତବ ତାକୁ ଖାଇବି। ମାଁ ଆଉ ବନେଇଥିବେ ତାକୁ ଖାଇବି। ଖାଇକି ଶୟନ କରିକି ପାଞ୍ଚଟା ଆଉ ବେଳେ ଉଠିକି ମୁଁ ଫିଜିଓଥେରାପି ଯିବି। ଆପଣ ଆପଣଙ୍କ ପଇସା ରଖିଥିବେ, ଅଁ ଯୋଗ କରିବାକୁ ଯିବି। ଆପଣ ଆପଣଙ୍କ ପଇସା ର ଏଥିରେ ମୋତେ ଦେବେ।
ହଉ, ତାହେଲେ ସମୟ ତ ହେଇଗଲାଣି। ମୁଁ ରଖୁଛି ପଇସା ତ! ଆପ୍ ଆପଣଙ୍କ ହାତରେ ଧରେଇଦେବି ।